ନମସ୍କାର। ହଁ। ହ୍ୟାଲୋ। ହଁ କଣ କରୁଥିଲେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ।
ହଁ ହଁ ଶୁଭିଲା ଶୁଭୁ ନଥିଲା ଆପଣଙ୍କ ଭଏସ ଆସୁ ନଥିଲା। ହ୍ୟାଲୋ ପୁଣି କଟିଗଲା ହ୍ୟାଲୋ। ହଁ ହଁ ଏବେ ଆସିଲା ଆପଣଙ୍କ ଶୁଭୁଛି ମୋ କଥା।
ହ ହଁ ହଁ ଶୁଣା ଯାଉଛି କହୁନାହାନ୍ତି କୁହନ୍ତୁ।
ହଁ ମୁଁ କହୁଥିଲି ଆପଣଙ୍କୁ କଣ ଭଲ ଲାଗେ। ମକା। ଏବେ ତ କହିପାରିବିନି ଏଥିରେ। ହଁ। ପରେ କହିବି ଆଉ। ମୁଁ କହିଲି ଆପଣଙ୍କୁ କଣ ଭଲ ଲାଗେ? କେ ମାନେ। ନନ ଭେଜ ରେ ଖାଇବା ପାଇଁ।
ମୋତେ ମ୍ୟାଡ଼ାମ ଚିଙ୍ଗୁଡ଼ି ଅଣ୍ଡା ମୋର ବହୁତି ହି ପସନ୍ଦ। କିନ୍ତୁ ଟିକେ ଆଲର୍ଜି ବାହାରିଲା। ହଁ ହଁ ମତେ ରୋଷେଇ ବନେଇ ଆସେ ମୁଁ ଅଣ୍ଡା ଚିଙ୍ଗୁଡି ବହୁତ ଖାଏ ଖାଉଥିଲି ଏବେ ଟିକେ କଣ୍ଟ୍ରୋଲ ରେ ଖାଉଛି। ମାନେ ଯେତିକି ଦରକାର ସେତିକି ମୋର ଆଲର୍ଜି ବହୁତ ବାହାରି ଯାଇଥିଲା ତ ଆଉ ଯାହାହଲେ ବି ଦେହକୁ ଜଗେଇିବାକୁ ପଡିବ। ହଁ ଆଉ ଚିକେନ ବି ଭଲ ଲାଗେ ଆଉ। ଟା ଯଦି ଘରେ କିଏ ବନେଇଛନ୍ତି କି ନିଜେ ମୁଁ ନିଜେ ରୋଷେଇ କରୁଛି। ତାହେଲେ ଭଲ କାରଣ ସେ ଯୋଉ ଗୋଟେ ସ୍ମେଲ ଆସେ ସେଟା କଣ ପାଇଁ ମତେ ମାନେ ବାହାରେ କିଏ କରିଥିବେ କି ିକ ହେଲା। ସେଠି ଖାଇବାକୁ ଭଲ ଲାଗେନି ଆଉ ଘରେ ବନା ହେଇଥିଲା ମୁଁ ଘରେ ଖାଏ କିନ୍ତୁ ବେଶୀ ଭଲ ଲାଗେ ମତେ ଅଣ୍ଡା ଚିଙ୍ଗୁଡି ଟିକେ ବେଶୀ ପସନ୍ଦ ଆଉ ଚିକେନରେ ଚିକେନ ବିରିୟାନୀ ଭଲ ଲାଗେ। ହଁ ହଁ ହଁ ସେଥିରେ ଆଲର୍ଜି ଆସି ଯାଇଥିଲା ଆଉ। ଚିକେନ୍ ହେଲା ଚିକେନ ବିରିୟାନୀ ଟିକେ ବହୁତ ଭଲ ଲାଗେ।
ହଁ।
ଆପଣ ଖାଆନ୍ତି ବିରିୟାନୀ ନାଇ ନାଇଁ
ହଁ ମୁଁ ମଟନ ବିରିୟାନୀ କାଙ୍ଗାଳି
ଓହୋ ଆଚ୍ଛା।
ମୋର ମଟନ କଙ୍କଡ଼ା
କଙ୍କଡ଼ା ହଁ ହଁ ହଁ।
ବହୁତ ଫବ୍
ହ ମଟ ସୁପ ବି ବଢ ଲାଗ
ହଁ ହଁ।
ମଟନ୍ ନ ସପ ାେ ଲେ ତାର ଫ୍ଲେଭର ଟା ବଢିଆ ଆସେ ହୁଁ।
ମୁଁ କରେ ଯେମତି ଖାଇବାକୁ ବି ଦିଏ ସେନ୍ତି ମତେ ଆକଚୁଆଲି ବହୁତ ଭଲ ଲାଗେ ରୋଷେଇ କରିବାକୁ ମାନେ ଆଇଁଷ ହେଲା ଆମିଷ ରୋଷେଇ କରିବାରେ ନାହିଁ। କିଛି ବି ହେଇଯାଉ ଘରେ ଆଇଁଷ ଆସିଲେ ହ ପଡ଼ଦେ ମୁଁ ଜାଡ କାମ।
ହଁ କାମ ଆପଣ କେମିତି ବନାନ୍ତି ମଟନ୍ ଟା ଟିକେ କ କିଏ କହିଲେ? ପ୍ରୋସିଯିଅର ଟା ଆପଣ କେମିତି ବନାନ୍ତି?
ହଁ ମୋ ମଟନ୍ ଟା ଆଗ ମାନେ ଧୋଇଦିଏ ଗୁଣ୍ଡ ଫୁଣ୍ଡ କାଳେ ଲାଗିଥିବ ନା କା କାଠ ଗୁଣ୍ଡ ତ ସେଟାକୁ ହଁ ହଁ ସେଟାକୁ ଧୋଇ ଧାଇକି ନା ଆଣିକି ତା ଦେହରେ ହଳଦୀ, ଲୁଣ ସୋରିଷ ତେଲ ଆଉ ଟିକେ ଯୋଉ ପିଆଜ ହରି ପିଆଜ ରସୁଣ ଅଦା ଯୋଉଟା ପେଷ୍ଟ କରିଥିବି ତା ଦେହରୁ ଟିକେ ହଁ ତାକୁ ଆଉ ଦହି ଟିକେ ପକେଇ ମ୍ୟାରିନେଟ କରି ରଖିଦେବି ଡିପ୍ ଫ୍ରିଜରେ।
ଓ ଆଛା ଯଦି ମ୍ୟାଡ଼ାମ ଦହି ନାହିଁ ହଁ ଆମେ ନ ପା ନ ପକେଇଲେ ଚଳିବ ମ୍ୟାରିନେଟ ପାଇଁକା, ଲେମ୍ବୁ ଚିପୁଡ଼ି ପାରିବା କାରଣ ଚିକେନ ଚିକେନଟା ଯେତେ ବେଳେ ଗୋଲେଇକି ରଖୁଚି କେନେ ତ ଲେମ୍ବୁଟିକେ ହାଲକା ଚିପୁଡ଼ି
ନା ସେଟା ଚିକେନ ନା ହେଟା ସାଙ୍ଗେ ସାଙ୍ଗେ ମାନେ ନ ନରମ ଜିନିଷ ଟା। ଏଇଟା ଟିକେ ଟାଣ ନା ତ ଲେମ୍ବୁ ଏତେ ଚିପୁଡିଆ ଟା ହୁଏନି ଭଲ ଲାଗେନି ମୁଁ ହଁ।
ତାକୁ କେତେ ସମୟର ରଖୁ
ମୁଁ ଅଧଘଣ୍ଟା ପଇଁଚାଳିଶ ମିନିଟ୍ ଏମିତି। ମୋର ମସଲା ନ କଷିଲା ଯାକେ ନହେଲା ଯା ଯାକେ ମୁଁ ସେଇଠି ରଖିଥାଏ ସେ ଗୋଟେ ବାହାର କରିବି ଡାଇରେକ୍ଟକୁ କିଏବେ।
ଆଛା ବୁଝିଲି ମସଲାଟା କଣ କଣ ନିଅନ୍ତି ସବୁ?
ମୁଁ ମସଲା ଫାଷ୍ଟ ପିଆଜ ରସୁଣ ଅଦାକୁ ଅଳ୍ପ କିଛିଟା ପେଷ୍ଟ କରିଥିବି। ପିଆଜ ଏ ଯୋ ରସୁଣ ଅଦାଟାକୁ ପେଷ୍ଟ କରି ଦେଇଥିବି। ଆଉ ପିଆଜ କା ଟି ପକେଇବାକୁ ମତେ ଭଲ ଲାଗେ ତ ପେଷ୍ଟ ପକେଇବା ଭଲ ଲାଗେନି। ପିଆଜ ଯୋଉ ଭାଜି - ଯାଆନ୍ତି ନି ସେଇ ଜିନିଷ ମତେ ଭାଜିବାକୁ ଭଲ ଲାଗେ। ସେଠୁ ତାକୁ ପକେଇକି ଯୋଉ ଆମର ଜିରା ପାଉଡର ଗୁଣ୍ଡ କରେ ଜିରା ଗୁଣ୍ଡ ଆଉ ଏମଡି ଏଚ ର ଗୁଣ୍ଡଟା ଯଉ ଆସେନି ଭେଜ୍
ଭେଜିିଟେବଲ ଆଚ୍ଛା ହଁ ମୁଁ ଜାଣିିଲି।
କାଏ ଆଉ
ହଁ।
ଏତେ ମୁଁ ମସଲା ୟୁଜ୍ କରେନି। ବେଶି କଶେ ମୁଁ ନା ନା। କିନ୍ତୁ ଡାଲଚିନିଟା କୁଟି କୁଟିକି ତାକୁ ଟିକେ ପକାଏ ଫାଷ୍ଟ ତାକୁ ହେଇସାରିଲା ପରେ ଇ ଯୋଉ ଆମର ଯୋଉ ଷ୍ଟାର ଏଇ ମସଲା ଟା ଆସେନି। ତା ଦେହରେ ସବୁ ଥିବ ପୁଣି ଛୋଟ ଛୋଟ ପ୍ୟାକେଟ୍ ଆସେନି?
ପ୍ୟାକେଟ ହଁ।
ପିଆଜ ପକାଇ ଜାରି ସାରିଲା ପରେ ସେ ଯୋଉଁ ଆମର ଟମାଟୋକୁ ବି ମୁଁ କାଟିକି ପକାଏନି ତାକୁ ଟିକଏ ପିଉରି କରିଦିଏ।
ଆଚ୍ଛା ତାର ବି ମାନେ ଟମାଟୋ ଟା ବାଟିକି ହିଁ ଆପଣ ଦିଅନ୍ତି ଆଛା ଆପଣ କିଛି?
କସେ ଗୋଟେ ଘଣ୍ଟା ଦେଢ ଘଣ୍ଟା ଭଳିଆ ମୁଁ କସେ ହଁ ମସଲା ଟା ବଢିଆ ସେ କଷେ କାହିଁକି ନା ଯେତେ କଷିବ ମଟନ୍ ଟା ସେତେ ଟେଷ୍ଟ ଲାଗିବ।
ହଁ ହଁ ତା ଟେଷ୍ଟ ଟା ଭଲ ବାହାରେ ଆପଣ ତେଜପତ ହେଲା କି ଯୋଉ ଗୋଟା ଗରମ ମସଲା ଆମର ଆସୁ ଆସୁଚି ସବୁ ଗୁଜୁରାତି ଅଳେଇଚ ଡାଲଚିନି ଏ
ସେଗୁଡା ପକେଇଦବା ଫାଷ୍ଟ ହଁ ହଁ ହଁ ସେ ଯୋଉ କହିଲି। କେଡେ ଆସେ ଆମର ତା ଦେହରେ ସବୁ ଥିବ। ତାର ଇଏ ହେଲା ଯାଇ ଫଳ ହେଲା ହଁ ହଁ ସେ ହେଲା ମତେ ତାକୁ ପକେଇ ଆଗ ଭାଜି ଦେଇେଇକି କି ତା ଦେହରେ ପିଆଜ ହେରିକା ପକେଇ ଭାଜି ଦେଇକି ନାଲି ନାଲି ହେଇଗଲା ପରେ ତାକୁ ପକେଇ ଦିଏ ଆମର ଯୋଉ ପେଷ୍ଟ ଥିବ ହୁଁ ତାକୁ ପକେଇକି ଖାଲି ଆଗ କ ବି ସେ ଟିକେ କଲର୍ ହେଇଯାଏନି ରେଡ
ହଁ ରରେଡ ରରେଡ ଆସିବ କଲର
ସେ କଲର ଟା ଆସିଲା ପରେ ଯାଇକି ମୁଁ ସେଇ ଲଙ୍କା ପାଉଡର ଆଉ ହଳଦୀ ଗୁଣ୍ଡ ଆଉ ସେ ଜିରା ପାଉଡର ନା ଜିରା ନୁହଁ ଜିରା ତ ବାଟିଥାଏ ହଁ ମୁଁ ହଁ ହଁ ଧନିଆ ଗୁଣ୍ଡ ଆଉ ସେ ଏମ ଡି ଏଚ୍ ପାଉଡ଼ରରୁ ଟିକେନାଗର ପକେଇଥା ଅଳ୍ ପକାଏ।
ଅଳ୍ପ ହଁ।
ମୁଁ ଧନିଆଟା ଆମର ଯେଉଁ ଲ ରସୁଣ ଅଦା ପେଷ୍ଟ କରେନି ମୁଁ ସେଇଥିରେ ଧନିଆ ଆଉ ଗୋ ଟି ଲଙ୍କା ଯୋଉ ସୁକିଲ ଲଙ୍କା।
ସୁୁଖିଲା ଲଙ୍କା ର ଆଚ୍ଛା।
ତାର ଦେରେ
ବୁଝ ହେଲା ମ୍ୟାଡ଼ାମ
ହଁ ପକେଇ ପାରିବ ଆ ବହୁତ ସମୟ ମୁଁ କସେ କିଛି ବି ନର୍ମାଲ ଆଉ କିଛି ଗୁଣ୍ଡ ଫୁଣ୍ଡ ମୁଁ ପକାଏନି।
ଆଚ୍ଛା। ମସଲା କଷେଇ ହେଇଗଲା ପରେ ଘଣ୍ଟ
ମଟନ ଟା ପକେଇକି ପୁଣି କଷିବି ଆଉ କଷି କଷି କଷି କଷି ଖାଇବାକୁ ମାଗିବିଣି ମତେ ମୁଁ କଷୁଥିବି।
ଆପଣ ଟିକେ ଦରକାରଠୁ ଅଧିକା କଷେଇ ଦିଅନ୍ତୁ।
ହଁ ବଢିଆ ଲାଗେ କିନ୍ତୁ ତାର ମାନେ ଯୋଉ ଆମର ଯୋଉ ମଟ ରେଡ ତ ରେଡ ର ଯୋଉ ଡିପ୍ କଲର ନାଇଁ।
ହଁ ହଁ ହଁ ନାଲି ମାନେ ନାଲି ଆଉ ଯୋଉ ଆସେ ଆମର କୁହନ୍ତି ଇଏ କଲର ଟା ଧୂସର କଲର ଟାଇପ ର ବ୍ରାଉନ ଧୂସର ଯୋଉଟା ତ ହଁ ସେଇ କଲର ରଙ୍ଗ ସେବ
ହଁ ମାନେ ମୋର ମଟନ୍ ଟା ପୁରା ସେଭେଟି ଏଇଟି ପରସେଣ୍ଟ ସେ କଷାରେ ହେଇଯାଇଥିବ ଯେମତି। ପାଣି ଦଉଥିବେ ଅଳ୍ପ ଅଳ୍ପ
ଯେତେ କଷ୍ଟ ହେଇଥିଲେ ତାର ମାନେ ଟେଷ୍ଟ ଟା ସେତେ ବା
ହଁ ହଁ ହଁ। ଯେତେ କସିବେ ସେତେ ଟେଷ୍ଟ ଭଲ ମଟନ୍ ମସଲା ଟିକେ ସେ ମଟନ ପକେଇଲା ବେଳେ ପ ପକେଇ ଦିଏ ବାସ୍ ଛାଡିଦିଏ ସେ ଯେତେବେଳେ ହେଇଯିବ। ଟୋଟାଲ ଟା ପାଣି ଦେଇଦିଏ ତାପରେ ହେଇଯିବ ଯେତେବେଳେ ଟିକେ ଗୋଟେ ସ୍ପୁନ ଘିଅ। ଆଉ ଆମର ଆଉ ଟିକେ ହଁ ଆଉ ଘିଅ ପକାଏ ଆଉ ଟିକେ ଜଷ୍ଟ ଡାଲଚିନି ପାଉଡର।
ଅ ହଁ।
ଛାଡ଼ି ଦିଏ। ମୁଁ କେବେ ବି ଧନିଆ ପତ୍ର ପ ପକାନ୍ତି ମୁଁ କେବେ ବି ପକାଏନି। ସେମାନେ ତା ଟେଷ୍ଟ ଟା ମାରିଦବ ଧନିଆ ପତ୍ ପତ୍ରଟା
ଆଛା ଆଚ୍ଛା ଆପଣ ଧନିଆ ପତ୍ର ଟା ବି ପକାନ୍ତିନି। ଏଥିରେ ଚି ଚିକେନରେ ପକାନ୍ତି ନା ନାଇଁ ଖା ନା।
ଚିକେନ ତ ଆମ ଘରେ ହୁଏ। ନି ଚି ଚିକେନ ଅଣ୍ଡା ଆମ ଘରେ ପଶେନି।
ସୁବୁଛି। ତ ନାଇଁ ଆଉ ଯଦି କିଛି ଆମିଷ ବନେଇଲେ ମାନେ ଯେ
ହଁ ମାଛ ଫାଛ ହେଲେ ବନାଏ କଙ୍କଡା ହେଲେ କଙ୍କଡା ହେଲେ ପକାଏନି ନା କଙ୍କଡରେ ପକାଏନି କି ମାଛ ଦରକାର ରେ ହିଁ ପକାଏ ଖାଲି ଆଉ କଉତରେ ।
ଆଉ କଥା ରେ ବି ନାହିଁ ତ ଅ ପୁଣି ଘରକୁ ଆସନା ଆସେନି । ନା ଚିକେନ ଆସୁନି ବୋଲି ଅଣ୍ଡା ବି ଆସ
ଅଣ୍ଡା ଚି ଚିକେନ୍ ଆସେନି ମୁଁ ବାହାରେ ଖାଉଥିଲି। ମୁଁ ଘରକୁ ଯେବେଠୁ ଆସିଲିଣି ଆଉ ଘରେ ତ ମୁଁ ଜାଣିନଥିଲି ମୁଁ ବାହାରେ ଖାଉଥିଲି ବୋଲି। ଜାଣିଲେ ଏତେବେଳେ ଭାରି ମାନେ କିଛି କହିଲେନି ଯେ ଫିର ବି ଟି ଟିକେ ମନମୁଣା କଲେ।
କରିଥିବ । ସେ ଘରକୁ ଆସୁନି ସେମାନେ ଖାଉନାହାନ୍ତି । ତମେ ବାହାରେ ଖାଉଥିବ ସେଇଟା ଠିକ ଲାଗୁନ ।
ହଁ ତାପରେ ସିଏ ଗୋଟେ ମାନେ ଠାକୁରଙ୍କ ଇଏରେ ଛାଡି ଦେଇ ଛନ୍ତି ନା ମୁଁ ସେ ଥି ଲାଗି ତ ଏଠି ହେଲାନି କି କିଛି ନାହିଁ ବାହାରେ ଆଉ କେତେ ଖାଇବେ ମୁଁ ସେଥିପାଇଁ ବି ଛାଡିଦେଲି ମୁଁ ଗୋଟେ ଦି ବର୍ଷ ହେଲାଣି ଛାଡିଦେଲିଣି ଏବେ ଦେହ ଟିକେ ଖରାପ ହେଇଛି ବୋଲି କଉଛନ୍ତି ଖାଇବାକୁ ମୋର ଆଉ ଇଚ୍ଛା ବି ହଉନି। ଗୋଟେ ଜିନିଷ ଛାଡିଦେଲା ପରେ ସେଟାରୁ ମାନେ ବନେଇ ଦିଏ। ମୁଁ ନାନୀ ଘରକୁ ଆସିଲେ ଭାଇନା କୁହନ୍ତି ତାଙ୍କ ଶ୍ୱଶୁର କୁହନ୍ତି ମୁଁ ବନେଇ ଦିଏ। ଏଠି ସବୁ ଆଲାଉ ନାନୀ ସା ଘରେ ସବୁ ଆଲାଉ କିନ୍ତୁ ମୁଁ ଖାଏନି। ଆଉ ଇଚ୍ଛା ହୁଏନି ଆଉ ହଁ।
ଗୋଟେ ଜିନିଷ ଛାଡିଦେଲା ପରେ ନା ସେ ଅଭ୍ୟାସ ସେ ଅଭ୍ୟାସ ହେଇଯାଇଥିବ ନା ସେ ଜିନିଷ ନ ଖାଇବାର ତ ତାକୁ ଆଉ କେମିତି ଖାଇବୁ ମୁଁ କହିଲି ଗୋ ଜିନିଷ ଖାଇବା ଛାଡି ଦେଇଛନ୍ତି ନା ସେଇଟା ତ ଆପଣଙ୍କ ଅଭ୍ୟାସରେ ହେଇଗଲା ଆଉ କେମିତି ଖାଇବେ ଇଛା ବି ହବନି ହଁ।
ଏଇ ହାଣ୍ଡିରେ ବନେଇବାକୁ ବଢିଆ ଲାଗେ ଯଉ ମ ମଟନ ଫଟନ ହେଲା ବଢିଆ ଲାଗେନି ହଁ ମୁଁ କଡ଼େଇରେ କଷି କାଷି ଦେଇକି ମାଟି ହାଣ୍ଡି ରେ ଫୁଟେଇ ଦିଏ କଷି ଦେବିନି ଆଉ ମୁଁ ହାଣ୍ଡି ଭାଙ୍ଗିଦେବି ଡର ଲାଗେନି ମାଟି ହାଣ୍ଡିରେ କଷିଲା ପାଇଁ ଫାଟିଯିବ କାଳେ ଭାଙ୍ଗିଦେବି ମୁଁ ସେଥିଲାଗି କଷି କାସି କାଢି କୁଢ଼ି ଦେଇ କି ପାଣି ଦେଇ ବସେଇ ଦିଏ ଫୁଟୁଥାତୁ ସେମିତି।
ବୁଝିଲି ମ୍ୟାଡ଼ାମ।
ହଁ ତାର ଗୋଟେ ବଢିଆ ଫ୍ଲେବର ଟେ ଆସେ ବଢିଆ ବାସ୍ନା ହୁଏ।
ଆଜ୍ଞା। ହଉ ମ୍ୟାଡ଼ାମ୍। ଯା ହଉ ମତେ ମଟନ ର ପ୍ରସ୍ତୁତି ଟା ବତେଇଦେଲେ। ମୁଁ ଯଦି କେବେ ବନେଇ। ବି ଆପଣଙ୍କ ଜଣେଇବି ନିହାତି ଆଜ୍ଞା ରଖୁଛି ମ୍ୟାଡ଼ାମ ଧନ୍ୟବାଦ ହଁ। ହଁ।